ହଁ।
ହଁ ଭାଇ ନମସ୍କାର।
ନମସ୍କାର ଭାଇ ନମସ୍କାର। ନମସ୍କାର ନମସ୍କାର ଜୟ ଜଗନ୍ନାଥ।
ହଁ। ହଉ କାଲି କେତେବେଳେ କାମ ସରିଲା ହଁ। ଜୟ ଜଗନ୍ନାଥ ହଁ ରହୁଛି କେତେବେଳେ କାମ ସରିଲା? ହଁ ଭଲ ଥିଲା ହଁ ଆପଣଙ୍କ ସଜା ସଜି ସେ ଭଲ ଥିଲା।
ଆଚ୍ଛା ଆଚ୍ଛା ଧନ୍ୟବାଦ।
ଆଉ ହଁ ଭାଇ କୁହନ୍ତୁ।
କ୍ଲିୟର ଆସୁଛି ତ ଆପଣଙ୍କ ବଏସ ଟା ଟିକେ ସ୍ଲୋ ଆସୁଛିି ଆପଣଙ୍କ ବଏସ୍ ଟା ଟିକେ ସ୍ଲୋ ଆସୁଛି। ହଁ ହଁ ଏ ଟିକେ ଏପଟ ସେପଟ ଟିକେ ନେଟୱର୍କ ହଁ ହଁ ହଁ ଟିକେ ନେଟୱର୍କ ସ୍ଲୋ ରହୁଥିବ ତ ହଁ ହଁ।
ହଁ ଆଜି
ହଁ ଦେଖିଲେ କାମ ଦେଖିଲେ?
ହଁ ଭଲ ଲାଗିଲା ଦେଖିଛି କାଲି ରାତିରେ ହଁ ଦେଖିଛି। ହଁ ଭଲ ଲାଗୁଛି। ଆଉ ଆଜି କଣ କାମ ଅଛି?
ଆଜି କିଛି କାମ ନାହିଁ ଅ କାଲି ଅଛି ଏ ପର ଦିନ
ହୁଁ ହୁଁ ହୁଁ ବୁଧବାର।
ହଁ ବୁଧବାର ଦିନ ଅଛି। ବୁଧବାର ଦିନ ଅଛି ଗୁରୁବାର ଦିନ ବି ଅଛି ଗୋ ଗୋଟେ ଆନିଭର୍ସରୀ ର ଇଏ ଅଛି।
ହଁ।
ଆ ତାପରେ ଛଅ ତାରିଖ ଆଠ ତାରିଖ ବାର
ହୁଁ ହୁଁ ହୁଁ ହୁଁ ହୁଁ। ଆଚ୍ଛା ଆଉ ଆଜି କଣ ଖିଆପିଆ ହେଇଚି ଦେବସ୍ନାନ ପୂର୍ଣ୍ଣିମାରେ?
ଆଜି ଇ ପୁଅକୁ ଆଣିବା ଗଲାବେଳେ ଟିକେ ମନ୍ଦିର ଟିକେ ଯାଇଥିଲି। ଆ ଭାଉ ଭାଉଜଙ୍କୁ ନେଇକି ଯାଇଥିଲି ମତେ କହିଲେ ସ୍କୁଲ ରୁ ଆଣିବାକୁ ଗଲାବେଳେ ମତେ ନେଇ ଛାଡିଦବ ମନ୍ଦିରି ରେ ଆଉ ତାକୁ ନେଇକି ଆସିଲା ବେଳକୁ ମତେ ନେଇକି ପଳେଇ ଆସିବ।
ହଁ ହଁ।
ସେଇଟା ଏବେ ସକାଳୁ ଗାଧୁଆ ଫାଦୁଆ କରିକି ଯାଇଥିଲି ତାଙ୍କୁ ଟିକେ ନେଇକି ମନ୍ଦିର।
ହୁଁ ହୁଁ ହୁଁ।
ତ ଯୋଉ ଛାଡିକି ଯାଇଥିଲି ପୁଅକୁ ଆଣିଲି ଆଣିକି ମନ୍ଦିରରୁ ଟିକେ ବୁଲିକି
ହୁଁ।
ତାକୁ ନେଇକି ଏବେ ଜଷ୍ଟ ଘରକୁ ଆସିକି ଏ ଅଟା ଚକୁଳି ନୁହେଁକି ଅଟା ଚକୁଳି ଅଟା ଚକୁଳି ଆଉ ଆଳୁ ପୋଟଳ ଭଜା ଟିକେ
ହୁଁ ହୁଁ ହୁଁ ହୁଁ।
ଏବେ ଜଷ୍ଟ ଖାଇକି ଏବେ ଜଷ୍ଟ ମୋବାଇଲ ଧରିଲି ମୁଁ କହିଲି ଟିକେ ଟାସ୍କ ଗୁରା କମ୍ପ୍ଲଲିଟି କରିବା।
ହଁ।
କାମ ରହିଯାଉଚି ତ ଆଉ ଟିକେ ବିଜି ରହିଗଲା ମାନେ ଆଉ କରି ହବନି କାହିଁକିନା ଏବେ ନୂଆ ସବୁ ଇଏ ପଳେଇ ଆସିବୁ।
ହୁଁ ହୁଁ ହୁଁ ହୁଁ ହୁଁ। ଆଉ ଉଁ ରୋଷେଇ ଭାଉଜ ଆରମ୍ଭ କରିନାହାନ୍ତି?
ଭାଉଜ ଏବେ ରୋଷେଇ ଆରମ୍ଭ କରିନାହାନ୍ତି।
ହୁଁ ହୁଁ ହୁଁ। ଆମର ଚକୁଳି ପିଠା ହେଇଥିଲା ଚକୁଳି ଖୀ ଚକୁଳି ପିଠା କ୍ଷୀର କ୍ଷୀର ଚିନି। ସକାଳେ ଆଉ ଆଜି ଆମର ଆମରି ଗାଁରେ ଗ୍ରାମ ଦେବତୀଙ୍କ ଜନ୍ମଦିନ ହୁଏ ପାଳନ ଦେବସ୍ନାନ ପୂର୍ଣ୍ଣିମାରେ। ଆଉ ସେଇଠି ଆମର ଠାକୁରାଣୀଙ୍କ ମାର୍ଜନା ହୁଏ। ବାକି ଭୋଜି ହୁଏ ଗାଁ ସାରା ଲୋକ ପଇସା ଆଦାୟ କରି ଭୋଜି କରନ୍ତି ଟୋଟାଲ ଗାଁର ଗୋଟେ ଟାଇମ୍ ର ରୋଷେଇ ବନ୍ଦ ହୁଏ ସମସ୍ତେ ମିଶିକି ସେଇଠି ଖାଆନ୍ତି।
ଆଚ୍ଛା ଆଚ୍ଛା ମୋର ବି ଗୋଟେ ଭାଇଟେ ଏ କୋହୁ ହେଲା ମାନେ ସେଠି ଆପଣଙ୍କ କଣ ସେ ଜାଗାଟା କହିଲା
ଅଚ୍ୟୁଦାନନ୍ଦ ଦାସଙ୍କର ପଞ୍ଚସଖା ହୁଁ।
ମୋ ଭାଇ କୋହୁଥିଲା ଯେ ତାଙ୍କର କଣ ବୋଧେ ଆଂ
ଦହି ପଣା ବଣ୍ଟନ ହୋଉଚି ହୁଁ। ହୁଁ ହୁଁ ମା ସାରଳା ଯୁବ ସଂଘ ପକ୍ଷରୁ ହୋଉଚି।
ଆଚ୍ଛା ଆଚ୍ଛା ମାନେ ଆପଣଙ୍କର ସେ-ସେଇ ପାଖାପାଖି?
ହଁ, ହଁ, ହଁ, ସେଇ ପାଖାପାଖି ମୋ ଘରଟା କଟକ ସାଲେପୁର। ଶାଶୁଘର ସିନା କେନ୍ଦ୍ରାପଡ଼ା ହୁଁ।
ଆଚ୍ଛା, ତାହେଲେ ସେ ପାଖାପାଖି ଆପଣ ଜାଣି ମାନେ ଜାଣିଥିବେ ସେମାନଙ୍କୁ।
ହଁ, ହଁ, ହଁ, ଜାଣିଛି । ଆଉ ଏବେ ଆସନ୍ତୁ ଆମର ଇଆଡେ ବୁଲିବା ପାଇଁ ବଳଦେବ ଜୀଉ। ବୁଲିବେ।
ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ, କେବେ ମୁଁ କେନ୍ଦ୍ରାପଡା କହିଲେ ମାତ୍ର ଦିଥର ବୋଧେ ଯାଇଛି କିଛି ବି ବାହାଘରିଆ ଇଏରେ ଯାଇ
ହଁ ହଁ ହଁ ହଁ।
ନା ସେମିତି ଆଉ କେନ୍ଦ୍ରାପଡା ଆକଚୁଆଲି ମୋ ଖୁଡୀ ହଁ, କଟକ ଭୁବନେଶ୍ଵର ତ ରେଗୁଲାର ଯିବା ଯିବା ଆସିବା। ହ କେନ୍ଦ୍ରାପଡାଟା ଆକଚୁଆଲି ମୋ ମୋ ଖୁଡୀଙ୍କ ମାନେ ଖୁଡିଙ୍କ ଘର ବୋଧେ କେନ୍ଦ୍ରାପଡ଼ା ଥିଲା ନା କଣ ବୋଧେ?
ଆଚ୍ଛା। ମାତା ମୟୀ ଓହୋ।
ହଁ।
ଓ ହୋ।
ଥରେ କେବେ ଯାଇଚି ଯଦି ଛୁଆବେଳେ ଯାଇଥିବି ନହେଲେ ସିଏ ବି ମତେ ଲାଗୁନି କାହିଁ ମୁଁ ଗଲା ଭଳିଆ। ଏଇ ବ ଦି ଚାଟା ସାଙ୍ଗଙ୍କର ଅ ବାହାଘର ଥିଲା। ହଁ, ଥରେ ଯାଇ ଥିଲୁ ଅ ପାଟକୁରାସ ଥରେ ଯାଇଥିଲୁ ସେ
ଏଇଟି ଘର ପାଖରେ ଆମର କାଠକୁରା ନିର୍ବାଚନ ମଣ୍ଡଳୀ ହ୍ନା।
ଆଚ୍ଛା, ଆଚ୍ଛା, ଆଚ୍ଛା ଥରେ ପାଟକୁରା ଯାଇଛି, ଥରେ ମ୍ ଆଉ ଗୋଟେ ଆ ମଣିପୁର, ମାନପୁର ବୋଧେ।
ଆଚ୍ଛା ଦାନପୁର। ଚାନ୍ଦଳଦାନପୁର ହଁ।
ମାନପୁର, ମାନପୁର, ଗୋବିନ୍ଦପୁର, ମାନେ ଯୋଉ ଉ ଗୋବିନ୍ଦପୁର ଗୋଟେ ଜାଗା ଅଛି?
ହଁ, ହଁ, ହଁ, ହଁ, ଅଛି।
ସେଟା ଯାଜପୁର ଆଉ କେନ୍ଦ୍ରାପଡ଼ା ମାନେ ବର୍ଡର। ପାଖାପାଖି ବୋଧେ, ଆଉ ସେ ଯୋଉ କଣ କି ନଦୀ ଟା ଗୋଟେ ଅଛି ଖରି ଖରଖରି ନା କଣ ଏମିତି? ସେ ପାଖାପାଖି ହେଇଥିବ। କଣ ମୁଁ ଜାଣିିନି କିନ୍ତୁ ସେ ପାଖାପାଖି ଗୋଟେ ଅ ବାହାଘର ରେ ଯାଇଥିବ ଚାରିଟା ଦି ଚାରଟା ଦଇ ଚାର ବାହାଘରରେ ଗଲିଣି। ସେଇ ମେନ ରୋଡ ରୁ ପରେ ହିଁ ଆମେ ରହୁଥିଲୁ ସେଠି ଗୋଟେ ଇଏ ହୋଟଲ ଗୋଟେ ଅଛି ପ୍ରିନ୍ସ ନା କଣ ଗୋଟେ କି ଗୋଟେ ହଟେଲ ଟେ ଅଛି ସେଇଠି ରହୁ।
ହେଁ ହେଁ ହେଁ।
ଆଉ ମଝିରେ ସିଏ ଗୋଟେ ଆଇବିଡି ରେ ବି ରହି ଥିବ ବୋଧେ
ଆ ଆଚ୍ଛା ଜାଣିଛନ୍ତି ଏପଟ ଆଉ ଆସିଛନ୍ତି ଆଉ।
ଏଇ ଦି ଚାରଥରେ ମାନେ ଏଇ ବାହାଘର ଗଲେ ସେ ଆମେ ରାତିରେ ପହଞ୍ଚିକି ସକାଳୁ ବାହାରିକି ଆସିବା ତ ସେଥିରେ କେନ୍ଦ୍ରାପଡା କଣ ଏକ୍ସପ୍ଲୋର ଥୋଡି କରିପାରୁଛୁ।
କଣ ଦେଖିବ ହା ହା।
ହ ସେଇ ଜିନିଷ ନା କାହିଁକି ନା ଆମେ ଏପଟୁ ବାହାରିନୁ।
ଆଉ ମୋ ସାନ ଭଉଣୀର ବାହାଘର ଠିକ୍ ହେଇଯାଉ ମୁଁ ଆପଣଙ୍କୁ କହିବି ଆପଣ କରିବେ ଆଉ।
ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ, ଆପଣ ସେପଟେ ଗୋଟେ ମୋର ଭାଇ ପାଇଁ ଗୋଟେ ଦେଖୁନାହାନ୍ତି, ଗୋଟେ ବାହାଘର।
ଆପଣଙ୍କର କଣ ଭାଇ?
ଉ ଆପଣ ମୋର ଗୋଟେ ଭା ଉ କରଣ କରଣ
କରଣ ଭାଇ କଣ କରନ୍ତି?
ଆଈ ଅଛନ୍ତି ସେପଟେ ଗୋଟେ ବେସରକାରୀ ସଂସ୍ଥାରେ
କୁତ୍ରେ
ଗୋଟେ ଅ ପ୍ରାଭେଟ କପାନୀରେ ଅଛନ୍ତି ।
ହଁ କେଓ ଜାଗାରେ
ଅ ଆପଣଙ୍କର ସେପଟେ କେନ୍ଦ୍ରାପଡା ସାଇଟରେ
କେନ୍ଦ୍ରାପଡ଼ା ସାଇଟ୍ ରେ ଅଛନ୍ତି ଆଚ୍ଛା ହଉ ନଜରରେ ଆସିଲେ କହିବି ଆଉ ମୋ ଭଉଣୀ ପାଇଁ ତ ମୁଁ ସେମିତି ବହୁତ ଖୋଜୁଛି ତାଠୁ ଭଲ ପ୍ରସ୍ତାବ ମିଳୁନି ମିଳିଲେ କରିବି ଏ ବର୍ଷ ହୁଁ
ଆପଣଙ୍କର ବ ଅ କଣ ଆଛା ଆଛା
ଆପଣ କାଷ୍ଟରେ ଭଲ ପିଲା ଟିକେ ମିଳିବା କଷ୍ଟ ହେଉଛି ଆଉ ଦୁଇ ତିନିଟା ପ୍ରସ୍ତାବ ଅଛି ସେମିତି କିଛି ହେଇନି ହେଲେ
ଆଚ୍ଛା ବଏସ କେତେ ହେବ ବଲନ୍ତ ମୋର
ଭଉଣୀର ବୟସ ଟ୍ୱେଣ୍ଟି ସିକ୍ସ ଟ୍ବେଣ୍ଟି ସେଭେନ ହେଇଗଲାଣି ସତେଇଶ ବର୍ଷ ହୋଇଗଲାଣି ସେ ଆକ୍ଚୁଲି ଓଡିଆରେ ଏମ ଏ କରିକି ଏବେ ସ୍ୱସ୍ଥ୍ୟ ମିତ୍ର ଅଛି ବି ଆମର ଯୋଉ ବିସ୍ କେ କାର୍ଡରେ ଅଛି । କାମ କରୁଥିଲା ଆୟୁଷ୍ମାନ ହେଇଯାଇଛି ଗୋଟେ ହସ୍ପିଟାଲ ଅଛି ବାକି ଏମ୍ ବି ଆଡିମିଶନ କରିବା ଏ ବର୍ଷ କହୁଥିଲା ।
ଆଚ୍ଛା ।
ଚାଛି
ଠିକ ଅଛି ମୋ ନଜରରେ ଯଦି ଆସେ ମାନେ ଏପଟେ କଟକ ଭୁବନେଶ୍ୱର ପଟେ କରି ଭୁବନେଶର ଗୋଟେ କରିବେ ନା
ହଁ ଯୋପଟରେ ହେଲେ କରିିବି ଚଳିବ କଟକ ଭୁବନେଶର ହଁ
ଆଚ୍ଛା
ହୁଁ ନଜର ଆସିଥିଲେ କହିବେ ଆଉ
ହଁ ହଁ ନିଶ୍ଚୟ ନିଶ୍ଚୟ ଆପଣଙ୍କ ନଜରରେ ବି ଯଦି ଆସିବ କହିବେ ମାନେ କଣ ଝିଅ ଯଦି ମାନେ ଥିବେ ମୋର ଶ ହଁ ମୋ ଶଳା ଆରିକା ବି ଅଛନ୍ତି । ତ ତାଙ୍କ ପାଇଁ ବି ମାନେ ଜ ବି ମାନ ବାଇକ ହଉ ସଳକ ହଉ କାହିଁନା ମୋରି ଇଏରେ ଏବେ ତିନି ଚାରି ଜଣ ଅଛନ୍ତି
ହେଁ ହେଁ ଆଚ୍ଛା ।
ମାନେ ପୁଅ ଅଛନ୍ତି ଝିଅ ହବ ଅ ମୋ ପିସିପୁଅ ଭାଇ
ଆଚ୍ଛା ଆଚ୍ଛା ପିସି ପୁଅ ଆପଣ ଗୋଟେ ପୁଅ?
ହଁ ମୁଁ ଗୋଟେ ପୁଅ
ହଁ ହଁ ହଁ
ଦି ଭଉଣୀ ବାହାହେଇଯାଇଛନ୍ତି ଆଉ ଜଣେ ମାନେ ସବୁ ରକଲ ହି ବାହାଇଛନ୍ତି ତା ଆ ଜଣଙ୍କ ଗାଁ ଟା ହଉଛି କେନ୍ଦ୍ରାପଡା କିନ୍ତୁ ଆ ସବୁ ରକଲାରି ଚାଟାକୁ ହଁ ସେମାନେ ଯିଏ ଯାହାର ମାନେ ଉ କିଏ ଝାରସୁଡା ରହୁଛି କିଏ ଇଏରେ ରହୁଛି କିନ୍ତୁ
ହଁ ଆଚ୍ଛା ଆଉ ଭଉଣୀ ସବୁ ଭଲ ଆଚ୍ଛା ଭଲରେ ଅଛନ୍ତି ସବୁ ଭଉଣୀ
ଆଜ୍ଞା ଆଜ୍ଞା ଜଣଙ୍କର ଦିଟା ଝିଅ ଜ ଜଣଙ୍କର ଗୋଟେ ଝିଅ ଏବେ ଆଉ ଗୋଟେ ହବାର ଅଛି ବୋଧେ।
ଆଚ୍ଛା ଆଚ୍ଛା। ହଁ ହଁ ଆପଣଙ୍କର ଦିଇଟା ପୁଅ ଭଉଣୀମାନଙ୍କର ଝିଅ। ହଁ ହଁ ହଁ। ଆଉ ଦେଖନ୍ତୁ ଭଗବାନଙ୍କ ଇଚ୍ଛା। ଆଉ ହଁ ସେଇଟା କଣ ମଣିଷଙ୍କ ହାତରେ ଅଛି କି?
ହଁ । ସତ। ହଁ କାହିଁକିନା ମୁଁ ତ ଚାହିଁଥିଲି ସେକେଣ୍ଡଟା ମୋର ଝିଅ ହବ ବୋଲି। ଗୋଟେ ପୁଅ ଗୋଟେ ଝିଅ ହେଲେ ଗୋଟେ
ହଁ ସମ୍ପୂର୍ଣ୍ଣ ପରିବାର ଭଳି ଲାଗିବ।
ହଁ।
ହୁଁ ହୁଁ।
ଏଇଟା ବି ମୋ ଝିଅଟା ହେଇଚି ଯେ।ହଁ।
ହୁଁ।
ସାନଟା ମୋ ଝିଅ ଭଳିଆ ହେଇ ପୁରା ମୋତେ ଆସିକି ସଜେଇ ଦଉଚି। ସେ ଇଏ କରୁଚି।
ହେ ହେ ହେ।
ନିଜେ ପାଉଡର ପାଉଡର ବୋଳି କହୁଚି କଳା ଫଳା କଳା କଣ କହୁଛ ଏଇଟା କାଜଲ। କଳା ନୁହଁ।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
ହଉ ତାହେଲେ ବ ମୁଁ ଆପଣଙ୍କୁ କରୁଚି ଟିକେ। ହଁ ହଁ ହଁ।